ଭାଇ ନମସ୍କାରେ।
ନମସ୍କାର ଭାଇ କଣ ଖବର?
ଆଉ ଭାଇ ଖବର ସବୁ ଭଲ ଏତେ ଦିନ ପରେ ମନେ ପଇଲା?
ହଁ ଭାଇ ଟିକେ କାମରେ ବ୍ୟସ୍ତ ରହି ଯାଉଥିଲୁ ମୋବାଇଲ୍ ଟିକେ ଆଣି ଟେ କୁଆଡେ ଯିବା ଯିବି ନାଇଁ ଘରେ ଥିଲୁ ଏମିତି ଫୋନ ଲଗେଇ ପଚାରିବା କଥା ଆଉ ବନ୍ଧୁ କଣ କରିବା ଆଉ।
ଆଉ କାମ ଫାମ ତମର ଏଇନା କେମିତି ଚାଲିଛି?
ଆମ ସେମିତି ଚାଲିଛି ବୀର ବାଡି କାମ ଧାନ ଫାନ ରୁଆ ହଉଛି।
ଧାନ ଏଇନା କୁଆଡୁ ରୁଆ ହେଲାଣିି ମୋ?
ହଁ ଟାଇଚନ୍ ଧାନ ଆଗ ଯୋଉ ବୁଣା ହେଇଥିଲା ସେଗଡା ଖାଲି ବଛା ହଉଛି ଆଉ
ଓ ଆଉ ତମ ଘରେ ମିଳିବ ଯୋଉ ହାଇବ୍ରିଡ ଇଏ ଗଛ କଣ କହିଲ ଯୋଉ ପିଜୁଳି ଗଛ
ହଁ ମିଳିବ ପିଜୁଳି ଡ଼ାଳିମ୍ୱ ଅଁଳା ସେପେଡା କଦମ ଗଛ ନିମ ଗଛ ଦେବଦାରୁ ଗଛ ଯୋଉ ଗଛ କହିବ ସେ ଗଛ ମିଳିବ
ହୁଁ ତମର ତ ସାଡେ ବେପାର ଚାଲିଛି ଜୋରରେ ଏଇ ଗଛ ପଛରେ
ଗଛ ନବାକୁ ହେଲେ କିଛି ନାହିଁ ତାକୁ ହେଲେ ଜଗିବାକୁ ପଡିବ ପାଣି ଦବାକୁ ପଡିବ ଗାଈ ଗୋରୁକୁ ଖାଇଯିବେ ସେ ଜଗିଆ ପଡିବ ଭଲ କି
ସେଟା ତ ମୁଁ ଜଗି ପାରିବି ସେଥିରେ କିଛି ନାହିଁ କେତେକଣ ରେଟ୍ ନଉଛନ୍ତି କହୁନାହାନ୍ତି
ଗଛ ପିଲା ସେମିତି ରହୁଛି ଦି ଟଙ୍କା ପାଞ୍ଚ ଟଙ୍କା
ଦି ଟଙ୍କା ପାଞ୍ଚ ଟଙ୍କାରେ ଗଛ ଦି ଟଙ୍କା ପାଞ୍ଚ ଟଙ୍କା ନା ଆଉ କଣ
ହଁ ଦି ଟଙ୍କା ପାଞ୍ଚ ଟଙ୍କା ଗଛ
ଆରେ ଆରେ ଆଚ୍ଛା ଆଚ୍ଛା ଛୋଟ ଛୋଟ ଗଛ ଅରା ଦେଉ ନା ଆଉ
ହଁ ତଥାପି ବଡ ଆଉ ଦି ଚାରଖିଣ୍ଡ ଖଣ୍ଡା ହବ ଗଛ ଗଡା
ଆଚ୍ଛା ଆଚ୍ଛା ତାହେଲେ ଚଳିବ
ଆଉ ବେଶୀ ବଡ ହେଲେ ଦଶ ଟଙ୍କା କୋଡିଏ ଟଙ୍କା ପଚାଶ ଟଙ୍କା ଗଛ ହିସାବରେ ଆଉ
ଆଛା ଆଛା ଆଉ ତମ ଦୋକାନ ଥିଲା ତେଜ
ମେଘ ପବନ କେମିତିଆ
କୁହନି କୁହନି ଭାଇ ମେଘ ପବନ ଯେମିତିଆ ଏକାଥରେ ମାନେ ଗୋଟେ ଭୋଜିଟେ ଥିଲା ଆମର ଏଠି ଆମ ଗାଁ ରେ ମେଘ ମେଘ ଏଡେ ଜୋର ଆଇଲା ଯେ କୁହ ନା କୁହନା ସେ ଭୋଜି ପୁରା ମାତାଲ କରିଦେଇ ପଡିଲା
ତାହେଲେ ଭୋଜି ସବୁ ନଷ୍ଟ ହେଇଥିବ
ଭୋଜି ନଷ୍ଟ ମାନେ ପୁରା ନଷ୍ଟ ହେଇଯାଇଛି ଆଉ ସେଏ ତାକୁ ଘୋରେଇ ଘାରେଇ ବି ପାଇଲେନି ଆଉ ଲୋକ ଆସୀ ପୁରା କାଦୁଅ ହେଇଯାଇଛି ରୋଡ
ଆଉ ତାହେଲେ ପ୍ରଭନ ବେଘ ଜୋର ହେଇଛି ତ ସେଥିପାଇଁ ଲୋକ କେହି ଘରୁ ବାହାରିଲେନି ଘଡଘଡି ଘଡଘଡି ଜୋର ହେଇଛି
ହୁଁ ହୁଁ ରିସେପସନ ଟା ଥିଲା ରିସେପସନ ଟା ଥିଲା ବୁଝିଲେ
ଲୋକ ବ୍ୟସ୍ତ ରହିଲେ ଇଆଡେ ଘରେ ଭିତରେ ରହିଲେ ସିଆଡେ ପାଣି ପଶିଗଲା ଆଉ
ହୁଁ ଆଉପୁଣି ମେଘ ଏଇ ହାଲକା ହାଲକା ପକଉଛି ଆଉ ଛାଡିନି ଟୋଟାଲ ମେଘ
ଆ କେତେ ଲୋକଙ୍କ ପାଇଁ ଭୋଜିି ହୋଇଥିଲା
ସେଇ ଆଉ ହଜାର ଦି ହଜାର ପାଇଁ ହେଇଥିଲା ବୋଧେ ହଜାର ଲୋକଙ୍କ ପାଇଁ ହେଇଥିଲା ବୋଧେ ଆଉ
ଓ ସାଧା ଆଇଟମ୍ ନା ଆଇଁଷ ଆଇଟମ
ନାଁ ରିସେପଶନଟା ମଁ ଆଇସ ଫାଇସ କରିଥିଲେ ସାଧା ବି କରିଥିଲେ ଭାତ ଡାଲି ଖଟା ଘାଣ୍ଟ ମୁଢି ଘାଣ୍ଟ ଆଉ ଆମର ପୋଟଳ ମାଛ ଚିକେନ
ତମେ ବଧେ ଖାଇକି ଆଇଲ ଭୋଜି ରେ
ହୁଁ ଖାଇକି ଆଇଲି ଆଉ
ହଁ ରାତି ବି ବହୁତ ହେଇଲାନି ନା ନଅଟା କୋଡିଏ ଆସି ହେଲଲାଣି ତ ଖାଇକି ପଳେଇଥିବେ ବେଳାବେଳୀ ଆଉ
ହୁଁ ବର୍ଷା ଛାଡିଲା ତ ଆମେ ଗଲୁ ଖାଇଲୁ ଅଳ୍ପ ଅଳ୍ପ ଲୋକ ଖାଉଥିଲେ ଖାଇଦେକି ପଳେଇଆଇଲୁ ଆଉ ମୁଁ ଯାଇଥିଲି ଗୋଟେ କାମରେ ବୁଝିଲେ କି।
ଆଜ୍ଞା।
ମୁଁ ଯାଇଥିଲି ଗୋଟେ ଯେଉ ସିକ୍ୟୁରିଟିକୁ ତା ଡ୍ରେସ ଟା ଦବା ପାଇଁ ସେ ଗୋଟେ ଜାଗାରେ ଜଏନିଂ କଲା ତ ସେଇଥିପାଇଁ ଆଉ ସେଇପଟେ ପଳେଆସିଲି ଖାଇବାକୁ ଖାଇ ଦେଇକି ପଳେଇ ଆଇଲି ଆଉ
ତାହଲେ ତମ ଗାଁ ଆ ପବନ ଆଉ ଚାଷ ବାସ କ କେମିତି ଚାଲିଛି ଗାଁ ଛୁଆ ପଡିଆରେ ଖେଳା ଖେଳି କରୁ ଥିଲେ ଏବେ କଣ ଭଲି ଖେଳୁଛନ୍ତି ନା ବ୍ୟାଟବଲ ଖେଳୁଛନ୍ତି।
ନାଇଁ ଭଲି ତ ଆଉ ଖେଳନାହାନ୍ତି ଏଇନା ବ୍ୟାଟ ବଲ ଖେଳୁଛନ୍ତି ଆମର ଏଇଠି ଗୋଟେ ପଡିଆଟେ ଅଛି। ସୁନ୍ଦୁରେଇ ପଡିଆ ବୁଝିଲେ କି।
ଆଜ୍ଞା।
ଆଉ ସେଇଠି ଆମର ପିଲା ଗୁରା ଆଉ ବ୍ୟାଟ ବଲ୍ ଖେଳୁଛନ୍ତି ଆଉ। ଛୋଟ ଛୋଟ ଛୁଆଗୁରା ଖେଳୁଛନ୍ତି ବଡ ପିଲା ବି ମଝିରେ ମଝିରେ ଆସିି ଖେଳୁଛନ୍ତି ଆଉ ବଡ ପିଲାମାନଙ୍କର ତ ସବୁ ଚାକିରି ହେଇଗଲାଣି ଆଉ ସେ କାଁ ଭା କେତେବେଳେ ଗାଁକୁ ଆସିଲେ ଖାଲି ଖେଳୁଛନ୍ତି ବୁଝିଲେ କି।
ସେମିତି ଛୁଟି ଟାଇମରେ ସନଡେ ବୋଲି ଖେଳି ଦଉଛନ୍ତି ଆଉ।
ହେ ସଣ୍ଡେ ବୋଲି ଖେଳି ଦଉଛନ୍ତି କାଲି ସକାଳୁ ସବୁ କିଏ ଚାକିରିରେ ପଳେଇବ ଆଉ।
ଆଜ୍ଞା ଏମିତି ମିସି ମାସିକି ଖେଲୁଚ ଆଉ। ତମେ ଏବେ କଣ ଆଉ କଣ କିପରି ଏବେ ରଜ କେମିତି ଗଲା ଆପଣଙ୍କର। କୁଆଡେ ବୁଲାବୁଲି ଥିଲା ପ୍ରୋଗ୍ରାମ କୁଆଡେ ଯାଇଥିଲେ ବୁଲିଆକୁ ମନ୍ଦିର
ନାଇଁ ରଜ ଫଜ ଆମେ ଆଉ କଲୁ ନୁହଁ ଆମର ଇଆଡେ ମୋ ବଡା ପା ବି ଏ ବଡାପାଙ୍କ ବି ଦେହ ଦେହ ଦେହାନ୍ତ ହେଇଯାଇଥିଲା ବୁଝିଲେ କି। ବର୍ଷିକିଆ ଯାଇନି ଆମେ ଆଉ କିଛି ପିଠା ପଣା ଆମର ତ ହବନି ନୂଆ ଡ୍ରେସ ବି ଆମର ହବନି। ଆଉ ତାପରେ ମୋ ନିଜ ଅଜା ବି ଚାଲିଗଲେ ବୁଝିଲେ କି।
ଆଜ୍ଞା।
ରଜ ଥିଲା କେତେ ଦିନ। ରଜ ଥିଲା ବୋଧେ ପନ୍ଦର ଦିନ ଥିଲା ବୁଝିଲେ କି। ସେ ଚାଲିଗଲେ ଆଉ ପୁଣି ଫୁସ୍କୁରା ଫୁସ୍କୁରା ବି ଲାଗି ଯାଇଥିଲା।
ଯେହେତୁ ଅଜା ମରିଥିଲେ ସେଥିପାଇ ପୁସ୍କୁରା ଶାନ୍ତି ହେଇନଥିଲା ତ ସେଥିପାଇଁ ଆପଣ ପି ଥା ପର୍ବାଣୀ ତ ହବନି। ବର୍ଷିକିଆ ନ ଗଲା ପଯ୍ୟନ୍ତ ତ ତା ପାଇଁ ତ ନୂଆ ସାର୍ଟ ପେଣ୍ଟ କରିନଥିଲା।
ନାଇଁ ସାର୍ଟ ଫ୍ୟାଣ୍ଟ ଆମର କିଛି ହେଇନି ଆଉ।
ଆଜ୍ଞା କୁହନ୍ତୁ ଏବେ କୋଉଠି। ଘରେ ନା ଗାଁରେ ପଡିଆରେ ବୁଲୁଛ।
ନାଇଁ ଏବେ ଘରେ ଅଛି ଆଉ।
ଆଜ୍ଞା
ଆଜ୍ଞା
କୁହନ୍ତୁ ଆଜ୍ଞା ଉ କଣ ଆଉ ଘରେ କେମିତି ଅଛନ୍ତି ସମସ୍ତେ।
ଟିକେ ରହିଲ ଟିକେ ରୁହ ଟିକେ ରୁହ।
ମନର ଦେଶରେ ଟିକେ ଟିକେ ଫୁଲ। ସେଇ ଫୁଲରେ ଭଅର୍ ଟିକିଏ ହ ସେତ ପଢ଼ିଛି ମୁ ଏକା ଏକା
ଭଲ ଗୀତ ତ ଆପଣ ଗାଉଛନ୍ତି।
ହଁ ମୁଁ ଏମତି ଅଭ୍ୟାସ ଟିକେ ଟିକେ ଆଉ।
ଆଉ ଭଲ ଆଉ ଭଲ ଅଭ୍ୟାସ ଟା ତ ରଖିଛନ୍ତି ଆଉ।
ଆଉ କଣ କରିବା ଏଇ ତ ଜୀବନ ଆଉ ଖାଇବା ପିଇବା ଶୋଇବା। ବେପାର ପରେ ବୁଲିବା ଆଉ।
ହୁଁ ଆଉ ଆପଣ କଣ କରୁଛନ୍ତି ଏବେ?
ଏବେ କଣ ଆଉ ରାତି ହେଲାନି ଘରେ ଶୋଇଛୁ ଆଉ ରୋଷେଇ ଚାଲିଛି ଖିଆ ହବ। ମୁଁ ଏଇ ନଗେ ରୁଟି ସନ୍ତୁଳା ହଉଛି।
ଓହୋ
ଆଇଷ ତ ଖିଆଖି ନାହିଁ ଛାଡି ଦେଇଛୁ।
ହୁଁ ଆଇଁଷ ଛାଡି ଦେଇଛନ୍ତି।
ଆଇସ ଛାଡି ଦେଇେଛୁ ଆସିକି ପ୍ରାୟ ବର୍ଷେ ହେଇଯିବ ଛାଡି ଦେଇଛୁ। ତ ଏବେ ଖାଲି ଯାହା ପରିବା ଚାଷ ହଉଛି ଗାଁ ରେ ସେଇଠୁ କିଛି ପନିପରିବା ଆସିକି ସେ ସନ୍ତୁରା ରୁଟି ଭଜା ଭଜି ଭାତ ଡାଲି ଏମିତି ଚାଲିଛି ଆଉ ମାଛ ଅଣ୍ଡା ଏଗୁଡା ଖିଆ ଖିଇ ବନ୍ଦ ସବୁ।
ଆଚ୍ଛା ଆଚ୍ଛା ଭାଇ ପୁଷ୍ଟିକାର ଖାଦ୍ୟ ତ ଖାଉଛନ୍ତି ଆପଣ।
ଆଜ୍ଞା।
ଭଲ କଥା ଆଉ ପନିପରିବା କୋବି ଫୋବିଶ୍ ସବୁ ପଡ଼ିକି ହଉଚି?
ଆଜ୍ଞା ହଁ।
ଆଚ୍ଛା।
ଛକ ରୁ ତ କିଛି ଆସୁ ସୁନିଆ ଉଜିଆ ସବୁ ନିଜେ ତିଆରି କରିକି ନଗେଇଚୁ ସେଇ ଗଛରେ ହିଁ ଖାାଉଚୁ। ପାଣି ବିଭିନ୍ନ ପ୍ରକାର ତ ସାର ଇତ୍ୟାଦି ଦେଇକି ଲୋକମାନେ ତ ସବ ହାଇବିଡି ସବୁ ବିକୁଛନ୍ତି ନା?
ହୁଁ ହୁଁ ସେଗୁରା ସବୁ ମାନେ ଦେହ ପାଇଁ ଟିକେ କ୍ଷତିକାରକ ବୁଝିଲେ କି ହୁଁ।
ଆଉ ଘରେ ଯୋଉ ଆପଣଙ୍କ ଦିଟା ଟାଟାଏସି ଥୁଆ ହେଇଥିଲା ସେଇଟା ଚାଲୁଛି ନା ଚାଲୁନି?
ହଁ ଟାଟାଏସି ଖାଲି ଯାଉଚି ମାଲ ବୁହା ବୁହି ଗଛ ଫଛ ସବୁ ଯୋଉ ଯାଉଛି ସବୁ ଆମର ଆ ସମ ପଞ୍ଚାୟତ ଫଞ୍ଚାୟତ ବୁଲୁଛି ଜିଲା ତ ଲ୍ୟା ସବୁ ବୁଲୁଛି ଗଛ ସବୁ ଗାଁ ଗାଁ ରେ ଦିଆ ହେଇଯାଉଚି।
ଆଚ୍ଛା ଆଚ୍ଛା ଏ ଆପଣଙ୍କର ଯୋଉ ନଡିଆ ହାଇବ୍ରିଡ ନଡିଆ ଗଛ ଯୋଉ ରଖିଛନ୍ତି
ବୁଝିଲେ କି? ଆଉ ସେଟା କଣ କେତେ ଉମ୍ ବଡ ହଉଛି ମ?
ମୋ ଗଛ ହାଇବ୍ରିଡ ଗଛ ତା ହାଷ୍ଟ ହଉଚି ଦଶ ଫୁଟ ଭିତରେ ତା ଫଳ ଫଳିଯିବ।
ଓ ଦଶ ଫୁଟରେ ଫଳ ଫଳିଯିବ?
ଦଶ ଫୁଟ ହାଇଟ୍ ଆଉ ଫଳ ଫଳିବ, ତିନି ବର୍ଷ ଭିତରେ ଆରାମସେ ତାକୁ ଯଦି ପାଣି ଫାଣି ଦେଇକି ଆପଣ ଭଲ ଜାଗାରେ ନଗାନ୍ତୁ ଆଉ ସେ ଫଳ ବା ଆରାମ ସେ ଫଳିଯିବ, କିଛି ଅସୁବିଧା ନାହିଁ।
ଆଚ୍ଛା, ଆଚ୍ଛା।
ଗଛକୁ ଯେତେ ଗହିଡ ଗଳି ପୋ-ପୋତିବ ନଡିଆ ଗଛ ସେ ସେତେ ଉମ୍ ଉଧେଇବ।
ଆଚ୍ଛା, ଆଚ୍ଛା। ଆଉ ଫୁଲ ଫୁଲ ଗଛ କିଛି ରଖୁଛନ୍ତି ନା ରଖୁନାହାଁନ୍ତି?
ଆଜ୍ଞା, ବନ୍ଧୁ
ଫୁଲ ମୁଲ ଗଛ କିଛି ରଖୁଛନ୍ତି ନା ରଖୁନାହାଁନ୍ତି? ହୁଁ।
କିଛି ନାଇଁ, ଖାଲି ଯାହା ସିିଜିନ୍ ଅନୁସାରେ ନାଗୁଛି ଗେଣ୍ଡୁ ଫୁଲ, ଗୋଲାପ ଫୁଲ। ସେତିକି ଆଉ ବେଶୀ ଫୁଲ ଗଛ ଲାଗୁ ହିଁ ନାହିଁ, ଫୁଲ ଗଛ ସବୁ ନଷ୍ଟ ହେଇଯାଉଚି।
ଓହୋ। ହଁ, ଏବେ ଟିକେ ବର୍ଷ ତା କେତେବଳେ ଖରା, ଏମତି ହଉଛି ଆଉ।
ଖରାରେ ଗଛ ସବୁ ମଡି ଯାଉଛି, ପାଣି ଦେଲା ବି ସିଏ କେତେ ସାର ମସଲା ଦବୁ ଆଉ?
ଭାଇ କୁହନି କୁହନି, ବର୍ଷା ବର୍ଷା ତ ହଉଚି ହଉଚି, ପୁଣି ସେ ବର୍ଷା ଯେତେବେଳେ ଦିନରେ ଛାଡି ଯାଉଚି ବୁଝିଲେ କି? ଯୋଉ ଖରା ହଉଛି ଯେ, ମଣିଷ ବାହାରକୁ ବାହାରି ପାରୁନି। ଏତେ ଜୋର ଖରା ହଉଛି। ଆଉ ଖରା ବି
ଜୋରେ ହଉଛି ଆମ ଏପଟେ ପଚାଶ ଷାଠିଏ ଡିଗ୍ରୀ ରହିଯାଉଛି ଖରା। ଖରା ମାନେ ପୁରା ଏବେ ବର୍ତ୍ତମାନ ଗୋଟେ ଗାଡିବାଲାର ସଂସ୍ ଷ୍ଟ୍ରୋକ ହେଇଗଲା, ସିଏ ଗୋଟେ ପିଟିଦେଲା ନେଇକି ରୋଡ ସାଇଡରେ।
ଆଚ୍ଛା ଆଚ୍ଛା। ଆଉ ଆପଣ ଯୋଉ କହିଲେଣି ପଚାଶ ଷାଠିଏ ଡିଗ୍ରୀ ଖରା ହଉଛି, ପଚାଶ ଷାଠିଏ ଡିଗ୍ରୀ ଯିବା କଷ୍ଟ, ବୁଝିଲେ କି? ପଚାଶ ଷାଠିଏ ଡିଗ୍ରୀ ହବନି। ପଚାଶ ପଚାଶ ଷାଠିଏ ଡିଗ୍ରୀ ଆମ ଏପଟେ, ଆମ ଏକର ଓଡ଼ିଶା ପଟେ ହବନି, ବୁଝିଲେ?
ଓଡିଶା ପଟେ ନୁହଁ। ଆମର ସେପଟ ଲାଇନରେ ଯାଉଛି ନା, ସେ ବା ପାହାଡ ଜେଗା, ଗଛ ମଞ୍ଚ ନାହିଁ
ନା ଶୁଣନ୍ତୁ, ଶୁଣନ୍ତୁ, ଶୁଣନ୍ତୁ, ମୋ କଥାଟି ଶୁଣନ୍ତୁ, ଓଲଟା କଥା କହିଲେ ଆପଣ ଯୋଉ କହିଲେ ଗଛ ବଛ ଯୋଉ ପାହାଡିଆରେ, ସାଡେ ହବନି ଏ
ପାହାଡ ଏରିଆ, ଗଛ ହିଁ ନାହିଁ।
ଓହୋ, ଗଛ ସବୁ କାଟି
ପଥର ପାହାଡ ସବୁ, ସବୁ ମହରମ୍ ପାହାଡ, ପଥର ଚିକ୍କଣ ପାହାଡ ନଈ ନାହିଁ, ପାଣିର ଟିକେ ଅସୁବିଧା।
ଓହୋ ହୋ, ହୋ, ହୋ, ଆଚ୍ଛା, ଆ
ପାଖରେ ବେଶୀ ଗାଁ ନାଇଁ, ପୁରା ବିଲ ପଡିଆ, ଗରମଟା ଫାଙ୍କା ଜାଗାରେ ବେଶୀ ହବ ନା।
ଆଚ୍ଛା ଆଚ୍ଛା। ହୁଁ, ଗରମ ହବ ବେଶୀ ଆଉ।
ଗରମ ପବନ ହବ, ଗାଁ ଗହଳି ଟାଉନରେ।
ହଁ।
ଆଜ୍ଞା ବନ୍ଧୁ, ଆମେ ବର୍ତ୍ତମାନ ଯାଉଛୁ ଖାଇବୁ, କେତେବେଳେ ଫ୍ରି ହେଇକି ନଗେଇବୁ କଲ୍ ଆଉ।
ଆଜ୍ଞା, ଆଜ୍ଞା, ଆଜ୍ଞା। ଆଜ୍ଞା, ରଖନ୍ତୁ।
ହ।